ହଁ ମ୍ୟାମ୍ କୁହନ୍ତୁ।
ହୁଁ -ହୁଁ ଆଉ କଣ୍ କରୁଥିଲେ ଆପଣ?
ଏଇ ଏବେ ତ ଖେଳୁଥିଲୁ କ୍ରିକେଟେ ଏଇନେ ଜଷ୍ଟ୍ ଖେଳ ପଡିଆରେ ବସିଚୁ ଆଉ। ଆଉ ଆପଣ କଣ କରୁଥିଲେ?
ନାଇଁ ତଳେ ଉଁ- ମାନେ ଘରେ ଗରମ୍ ଲାଗିଲା ତ ସେଥିପାଇଁ ଛାତ ଉପରକୁ ପଳେଇ ଆସିଚି ଛା ଛାତ ଉପରେ ବୁଲ୍ ଚି ଆଉ।
ପାଗ କେମିତି ଅଛି ଆପଣଙ୍କ ଆଡେ?
ଏପଟେ ବର୍ଷା ପାଗ ଦେଇଚି ଝିପ୍ ଝିପ୍ ବର୍ଷା ବି ହଉଥିଲା ତାପରେ ଏବେ ଟିକେ କମି ଯାଇଚି। ତମର ସେପଟେ?
ବର୍ଷା ତ ଜଷ୍ଟ୍ ମାନେ ଉଠେଇଚି କିନ୍ତୁ ବର୍ଷା ହଉନି ଖାଲି ଗୁଳୁଗୁଳି ଗରମ୍ ଜୋରେ ହଉଚି।
ହଁ।
ଆଜି
ହବା ଯଉ ସ୍ନାନ ପୂର୍ଣ୍ଣିମା ଯୋଗୁଁ ଏଇନେ ହବ ଲାଗି ରହିବ ଏଇନେ ଆ-ମିନିମମ୍ ଦଶ ଦିନ୍ ଖଣ୍ଡେ ଏମିତି ରହିବ।
ଅ- ଠାକୁର ପଳେଇବେନା ଅଣସର ଘରୁକୁ ତ ସେଥିପାଇଁ ସେମିତି ହବ।
ହଁ ପା ଯାହେଲେ ଯ- ଥ ଓଡ଼ିଶାର ପୁରା ମେନ୍ ଠାକୁର। ଓଡିଶାର କଣ ଜଗତର ନାଥ ସିଏ। ହଁ ସିଏ ଯେତେବେଳେ ଏ- ଗାଧେଇବେ ମାନେ ସମଗ୍ର ବିଶ୍ଵ ଗାଧେଇବ ବର୍ଷାରେ। ପଢେଇବା ମାନେ ଏବେ ବି ଲୋକ ସବୁ ଜର ହବ ଛୋଟ ପିଲାଙ୍କୁ ଜର ହବ।
ହୁଁ।
ଏମିତି ହୁଏ ଆଉ କଣ କେମିତି ରଥ ପଥ ପ୍ରିପେୟାର ହେଲାଣି ଆପଣଙ୍କ ଗାଁରେ?
ନାଇଁ ଆକ୍ଚୁଆଲି ମୁଁ ଗାଁରେ ତ ରହୁନି ମୁଁ ରହୁ ରହୁଚି ସହରରେ ତ ଆମର ଏଠି ସେମିତି କିଛି ଏତ୍ ଏତେ ଇଏ ନାଇଁ କଉ ମନ୍ଦିରରେ ହେଲେ ତ ଏମିତି ରଥ ପଥ ହୁଏ ମାନେ ରୋଡ୍ ରେ ଯାଆନ୍ତି ର ରଥ ନେଇକି ସବୁ ତ ମୁଁ ସେଟା ଦେଖେ ଆଉ ଏମ୍ ଗାଁରେ ଯେମିତି ଗାଁରେ କିନ୍ତୁ ବହୁତ ଭଲ ହୁଏ ଅବଶ୍ୟ କିନ୍ତୁ ଗାଁରେ କଣ କରନ୍ତି ପିଲା ହୁଁ ଗାଁରେ ପିଲାମାନେ ସମସ୍ତେ ମିଶିକି ରଥ କରିକି ସେ ଭଲ ତାପରେ ଚାରିଆଡେ ବୁଲାନ୍ତି।
ଛୋଟ ପିଲା ଛୋଟ ରଥ ମାନେ ଗାଁରେ ତ ଗୋଟେ ସେପାରେଟ ରଥ ହୁଏ ଜଗନ୍ନାଥ ମନ୍ଦିରଙ୍କରେ। କିନ୍ତୁ ଛୋଟ ପିଲାମାନେ ଗୋଟେ କୁନି ରଥ କରିଥାନ୍ତି ସେଇ ରଥଟା ବେଶୀ ଦେଖିବାକୁ ସେଇଠି ବେଶୀ ଭିଡ ଥିବ। ଆଉ ମାନେ ତ ମାସକ ଆଗରୁ ଷ୍ଟାର୍ଟ ହେଇଗଲାଣି ରଥ ତିଆରି କାମ।
ହଁ
ଆଉ ତ ପୁରା ମାନେ ରଥଯାତ୍ରା ପାଇଁ ପୁରା ପ୍ରିପେୟାର ଏବେଠୁ ଯାତ୍ରା ସ୍ନାନ ଯାତ୍ରା ସଇଲାଣି ସବୁ ଗାଁରେ ବି ହଉଛି ସବୁ ମନ୍ଦିରରେ ବି ଏ ଠାକୁର ଗାଧଉଛନ୍ତି।
ହଁ
ହଁ ତାପରେ ପୁଣି ହଁ ଗାଁ ରେ ସବୁ ପର୍ବପର୍ବାଣିୀ ଖାଲି ରଥଯାତ୍ରା ବୋଲି ନୁହେଁ। ଅ ରଜ ଦେଖ ଦେଖନ୍ତୁ ସେ ଖୁଦରୁକୁଣୀ ଦେଖନ୍ତୁ ଝିଅ ମାନଙ୍କର ହେଲା ସେ କୁମାର ପୂର୍ଣ୍ଣିମା ଦେଖନ୍ତୁ। ମାନେ ଏମିତି କୋଉ ଯୋଉଟା କୁହନ୍ତିନି ଓଡିଆରେ ବାର ମାସ ତେର ପର୍ବ ତେର କଣ ସତର ପର୍ବ ଅଠର ପର୍ବ ବି ହଉଛି।
ହଁ।
ଆଉ ପୁରା ମଜା ନା ଆଉ ଗାଁ ବାସ୍ନା ଅଲଗା ଗାଁ ବାସ୍ନା ଅଲଗା ସହର ବାସ୍ନା
ହଁ ସେଇଟା ଯାହା କହିଲ ଠିକ।
ହଁବା କିନ୍ତୁ ଗାଁ ଲୋକମାନେ ଚାହୁଁଛନ୍ତି କେମିତି ସହର ହୋଇଯାଉ। କିନ୍ତୁ ସହରର ଲୋକମାନେେ ଚାହୁଁଛନ୍ତି ଆମେ କେମିତି ଗାଁ କୁ ଟିକେ ଯାଉ।
ହଁ ଗାଁ କୁ ଯାଉ ଗାଁ ରେ ଟିକେ ସମୟ ବିତେଇକି ଆସୁ କାରଣ ସହରରେ ତାଙ୍କର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଗାଁରେ ଯାଇକି କିଛି ସମୟ ବିତେଇବା ପାଇଁ ଚାହୁଁଛନ୍ତି।
ପୁରା ଯୋଉଟା କୁହନ୍ତିନି ପିଓର ପିସ୍ ଯୋଉଟା କୁହନ୍ତି ଶାନ୍ତି ଲାଗିବ ଗାଁ କ ଆସିଲେ ଶାନ୍ତି ଲାଗିବ କିନ୍ତୁ ଗାଁର ଲୋକମାନୋନେ ଚାହାନ୍ତି ଆମେ ଟିକେ କେମିତି ସହରକୁ ପଳେଇବୁ ସହର ଟିକେ ଦେଖିବୁ ବୁଲିବୁ ରାସ୍ତା।
ଏଇଟା ହେଲା ଗାଁ ଲୋକମାନାନଙ୍କର ଏଇଟା ହେଲା ମେଣ୍ଟାଲିଟି କିନ୍ତୁ ସିଏ ଜାଣିନାହାନ୍ତି ସେ ଯୋଉଠି ରହୁଛନ୍ତି ସେଇଟା ସର୍ଗ ବୋଲି।
ହଁ। ହ ହୁଁ ଆଉ ତମେ କଣ ଏବେ ପଢାପଢି କରୁଛ?
ହଁ ପଢାପଢି ମୋର ବର୍ତ୍ତମାନ ଆଇଟି ଆଇ କମ୍ପ୍ଲିଟ ହେଇପାରିଲାଣି ମୁଁ ତ ଜବ ପାଇଁ ଆପ୍ଲାଏ କରୁଛି ଆଉ।
ଓ ହ।
ଆଉ ଆପଣ ଆପଣ ମ୍ୟାରିଡ ନା ଅନମ୍ୟାରିଡ।
ନାଇଁ ନାଇଁ ମୁଁ ଅନମାରିଡ ମୋର ସରିଲା ମୋର ପିଜି ସରିଲା ପିଜି ସରିଲା। ପରେ ମୁଁ ଗୋଟେ ପ୍ରାଇଭେଟରେ ଅଛି ତା ସହିତ ମୁଁ ପ୍ରିପାରେସନ ବି କରୁଛି ଯୋଉ ଗଭର୍ଣମେଣ୍ଟ ପାଇଁ।
ହଁ ଭଲ ତ କମ୍ପିଟେଟିଭ ପାଇଁ ପ୍ରିପୋର। ଆମେ ବି ଏଇଠି ହଉଛୁ ମାନେ ପ୍ରାୟତଃ ସବୁ ପିଲା ଦେଖିବେ। ଫିଜିକାଲ ୱାର୍କ ସବୁବେଳେ ଗାଁ ରେ ସବୁବେଳେ ପାଇବେ ସହର ପିଲା ଜିମ୍ ଯାଉଥିବେ କିନ୍ତୁ ଗାଁରେ ଯୋଉ ଖେଳ ପଡିଆ ଟା ସକାଳ ସାଢେ ଚାରିଟା ରୁ ଛଅଟା ଭିତରେ ଆପଣ ଦେଖ ଦେଖିବେ ସେଇଠି ମିନିମମ୍ ତ ସବୁ ଗାଁ ରେ ହୁଏନି ଆମ ଗାଁ କଥା କହୁଛି। ସକାଳୁ ଦେଖିବେ କୋଡିଏରୁ ପଚିଶି ଜଣ ପିଲା ଆମ ଖେଳ ପଡିଆରେ ଥିବେ।
ବେଶୀ ଏଜ ର ପିଲା ନୁହନ୍ତି ଜଷ୍ଟ ସେଇ ସତର ବର୍ଷରୁ ଏକୋଇଶ ବାଇଶି ବର୍ଷ ଭିତରେ।
ନା ସବୁ ଗାଁ ରେ ହଉଚି କିନ୍ତୁ ମାନେ ପରିସ୍ଥିତି ଆ ସମୟ ସବୁକୁ ନେଇକି ପିଲା ପଳଉଛନ୍ତି
ଫାଇନାନ୍ସିଆଲ୍ କଣ୍ଡିସନ୍ କାହାର। ଠିକ ନଥାଏ ହଁ ତ ପିଲାମାନେ ରୋଜଗାର ପନ୍ଥା ଟାକୁ ମାନେ ଆପଣ ଏ ଦଉଛନ୍ତି ପଇସା କୁ ବେଶୀ ଲକ୍ଷ୍ୟ କରୁଛନ୍ତି ଆଉ କେହି ସମୟ ଦେଇ କହି ପାରୁନାହାନ୍ତି ଯେ ଏଇ ଯୋଉ ମାନେ ଆର୍ମି ହେଲା ଅନ୍ୟାନ୍ୟ ସେ ଯଉ ପୋଲିସ ହେଲା। ଏଇଗୁଡାକୁ ସବୁ ପ୍ରାୟ କିନ୍ତୁ ଆମ ଗାଁ ରେ ସେଟା ସବୁ ସକାଳୁ ସଞ୍ଜା ଦିଟା।
ହୁଁ ହଁ ଏବେ ଆ ମାନେ କହିବାକୁ ଗଲେ ଏବେ ତମର କଣ। ମାନେ ତମେ ଜବ ପାଇଁ ଆପ୍ଲାଏ କରିଛ ସେଥିପାଇଁ ତମକୁ କେବେ ଯି ଟିକେ ସମୟ ମିଳୁଛି ତମେ ତା ଦେହରେ ଭଲସ ଏଞ୍ଜୟ କରୁଛ ଗାଁରେ ତାପରେ ଯେତେବେଳେ ଜବ ହେଇଯିବ। ଗଲା ସଇଲା ଆଉ ସେଜ ସମୟ ବି ଖୋଜିବ ଆଉ କିଛି ଦିନ ଗଲା ପରେ
ଆଉ କିଛି ଦିନ ଗଲା ପରେ ସେଇଟା ହଉଚି କଥା ଏନି ରଥଯାତ୍ରା ଆଜି ସ୍ନାନ ଯାତ୍ରା ସରିଲା ଆମ ସେ ଯୋଉ ଜଗନ୍ନାଥ ମନ୍ଦିର ପାଖରେ ଆମ ଘର ପାଖରୁ ଜଷ୍ଟ ହବ ପଚାଶ ମିଟର ଦୂରରେ ହବ ଜଗନ୍ନାଥ ମନ୍ଦିର।
ହୁଁ।
ପୁରା ରଥ ହେଇନ ଏଇ ବର୍ଷ କଣ ହଉଛି ମାନେ ଆର ସେ ଯୋଉ ପୁରୁଣା ରଥ ଟା ଥିଲା, ସେ ନବକୋଳେବର ଯେବେ ହେଇଥିଲା ସେବେଠୁ ସେ ରଥଟା ମାନେ ହେଇକି ଥିଲା ‌।
ଓହୋ।
ମାନେ ସେଟାକୁ ଖୋଲି ଦିଅନ୍ତି ପୁଣି ମାନେ ରଥଯାତ୍ରା ଆସିଲେ ପୁଣି ଖାପେଇକି ଯାହା, ପାଟପତ୍ର ଯେଉଁଟା ଟିକେ ଖରାପ ହେଇଥିବ ସେଇା ନୂଆ ଲଗେଇକି ଆଜଷ୍ଟମେଣ୍ଟ କରିକି ଚଲାନ୍ତି। ଏଇ ବର୍ଷ ସେ ରଥ ଟା ପୁରା ମାନେ ଖରାପ ହେଇଛି ଏ ବର୍ଷ ନୂଆ ରଥ ହଉଛି। ନୂଆ ଘୋଡା ନୂଆ ରଥ ହଉଛି ସେଇଟା ଟିକେ ଏଇ ବର୍ଷ ଭଲ ଲାଗୁଛି ଆଉ ଟିକେ ଡିଜାଇନ ର ହଉଛି ଭଲ ଲାଗୁଛି ନୂଆ ରଥଟେ ହଉଛି ରଥ ପୁରା ବଢିଆ ହବ
ହଁ ତମକୁ ଆହୁରି ଭଲ ଲାଗିବ ଯେତେବେଳେ ରଥ ଟଣା ହବ
ରଥ ରଥ ଟଣା ଦିନ ପୁରା ଯାତ୍ରା ସେଦିନ ପୁରା ମାନେ ଲୋକମାନେ ପାମ୍ପଡ଼ ନଳି ସେ ଯଉ ଝାଲ ମଟର ଏ ସବୁ ବିକ୍ରି- ଗାଁରେ ସେପାରେଟ ବିକ୍ରି ହଉଥିବ ସେଦିନ ରଥଯାତ୍ରା ଖେଚେଡି ଭୋଗ ଠାକୁରଙ୍କର ହୁଏ ଅରୁରାର୍ଣ ଡାଲମା ଯୋଉ ହୁଏ ପ୍ରସାଦ ସେବନ
ହଁ
ଏଗୁଡା ଆଉ କଣ ସହର ପିଲା ପାଇପାରିବେ
ସେଇଟା ତ ସତ କଥା ସେ ଜିନିଷ ଟାକୁ ବି ଆମେ ବି ବହୁତ ମିସ୍ କରୁଛୁ
କାରଣ ସେ ଜିନିଷ ଟା ସମସ୍ତେ, ହଁ କିନ୍ତୁ ଗାଁର ଲୋକମାନଙ୍କର ଇଚ୍ଛା ଆମେ କେମିତି ଟିକେ ଯିବୁ ପପ୍ ଯିବୁ ଦେଖିବୁ ସେ ଯୋଉ ଝିକିମିକିଆ ଲାଇଟ ଫଙ୍କସନ ଫଙ୍କସନ ମେଲୋଡି ଏଇଗୁଡା ସବୁ ଦେଖିବୁ ମୁଁ ପ୍ରାୟ ସବୁ ଲୋକଙ୍କଠୁ ଶୁଣେ କିନ୍ତୁ ଗାଁ ଖେଳ ପଡିଆ ଆଉ ସହର ଖେଳ ପଡିଆ ଭିତରେ ବହୁତ ଫରକ
ସବୁ ଗାଁ ର ପର୍ବ ପୁରା ଅଲଗା ପ୍ରକାର ପରମ୍ପରା ସବୁ ମାନେ କୁମାର ପୂର୍ଣ୍ଣିମା ହେଲା ଏ ସହରର ଝିଅ ମାନେ ତ ପ୍ରାୟ କଣ କୁମାର- ପୂର୍ଣ୍ଣିମା ତ କଣ ସେମାନେ ଯାହା ବାଲ- କୁନିରେ ଗୋଟେ ଚଉଁରା ଥିବ ତୁଳସୀ ଗଛଟି ଥିବ ସେଇଠି ତାଙ୍କର କୁମାର ପୂର୍ଣ୍ଣିମା ସମାପ୍ତ।
କୁମାର ପୂର୍ଣ୍ଣିମା ଆଉ,
ସମାପ୍ତ ବା ସେଇଠି ସରିଗଲା ସେଠି ତେଣିକି ସିଏ ବୁଢାବର। ପାଆନ୍ତୁ କି ଛୁଆ ବର ପାଆନ୍ତୁ କି ବର ନ ପାଆନ୍ତୁ। ଯେମିତିଆ ଯଦି ଭଲ ତୁଳସୀ ଗଛ ହେଇଥିବ ଭଲ ଵର ଯଦି ଗୋଟେ ତୁଳସୀ ଗଛରେ ପାଣି ଦଉନଥିବେ ତାହେଲେ ଏଇଟା ଖରାପ ବରରେ ଯିବ।
ହ ହଁ ହଁ
କିନ୍ତୁ ଗାଁ ରେ କଣ ସାହିରେ ସବୁ ଝିଅ ମାନେ ପୁରା ଏକ ମିଶିକି କୁମାର ପୂର୍ଣ୍ଣିମା ପୂର୍ବରୁ ସେଟାକୁ ଆମର ଏଠି ଜହ୍ନି ଓସା କୁହନ୍ତି।
ହଁ। ହଁ ପୁରା ରାତି ରାତି ହଁ ପୁରା ରାତି ରାତି ଖେଳନ୍ତି। ଯୋଉ ଅ ଯୋଉ ପୁଚି ଖେଳନ୍ତି। ସେଇଟା ସେଇଟା କିଛି ନାଁ ଏଇଟା ସହରରେ କିଛି ନାହିଁ।
ଗାଁ ରେ ସେଟାର ମଜା ଅଲଗା ମାନେ ସମସ୍ତେ ଥିବେ ସେଇଠି। କୁମାର ପୂର୍ଣ୍ଣିମାରେ ସେ ଗୀତ ଗାଉଥିବେ ଝିଅ ମାନେ ସମସ୍ତେ ଗାଁରେ। ସମସ୍ତଙ୍କ ଘରୁ ତ ପ୍ରାୟ ସମସ୍ତଙ୍କ ଭଉଣୀ ମାନେ ଯାଆନ୍ତି‌। ଗୋଟେ ଭଲ ଲାଗେ ସେଠି। ଭୋଗ କରିକି ସେ ଯିବେ ପୁଣି କଳସ ପୁଣି ଗାଁ ରେ ପୋଖରୀ ଯିବେ ସେମାନେ କଳସ ମାନେ ଉଭେଇବା ପାଇଁ।
ହଁ।
ଏଇଟା ମାନେ ଯୋଉଟା କୁହନ୍ତିନି ରିଏଲ ପିସ୍।
ହଁ ସେ କୁମାର ପୁନିଆ ଆଉ କି ଆମର ଯୋଉ ଖୁଦୁରୁକୁଣି ଓଷାକୁ ଖୁଦୁରୁକୁଣି ଓଷାରେ କଣ କରୁଛନ୍ତି ଗାଁରେ ସେତେବେଳେ ମାନେ ଗାଁ ରେ କଣ କରନ୍ତି? ପୋଖରୀ ଯୋଉ ଥା ପୋଖରୀ ପାଖରେ ଯୋଉ ଚଉରା ଥାଏ ସେଇଠି ସେମାନେ ଯାଇକି ପୂଜା କରିକି ବାଲୁଙ୍କା ପୂଜା କରିକି ସେଠି ଇଏ କରନ୍ତି। କିନ୍ତୁ ଆମର ତ ଏଠି ସେମିତି କିଛି ନାହିଁ ଆମେ ସେଇ ଚଉରା ମୂଳରେ ବାଲୁଙ୍ଗା ପୂଜା କରିଦିଅ ଗଲା ଶଇଲା।
ସୁଇମିଂ ପୁଲ ଅଛି ସୁଇମିଂ ପୁଲରେ କଣ ନା ହବନି ସେଠି?
ସୁଇମିଙ୍ଗ ପୁଲରେ କିନ୍ତୁ କଣ ସମସ୍ତେ ଘର ଘର ପାଖରେ କଣ ସମସ୍ତେ ସୁଇମିଂ ପୁଲ କରିଛନ୍ତି ନା କଣ?
ଗୋଟେ ଗାଡି ଭଡା କରିକି ଯିବେ ଗୋଟେ ବସ ରେ ସମସ୍ତେ।
ହଁ ହଁ ହଁ।
ସେଇତି କିନ୍ତୁ ଗାଁ ରେ ଯାହା କୁହ ଗାଁ ର ବାସ୍ନା ଗାଁ ପିଠା ପିଠାପଣା ଗାଁ ଓଡ଼ିଆ ଘରର ପରମ୍ପରା ମାନେ ଆସିବ। ଗାଁ ର ଚାଳ ଘର ତ ଏବେ ପ୍ରାୟ ଆଉ ଗାଁ ରେ ଚାଳ ଘର ଦେଖିବାଟା ସ୍ୱପ୍ନ। ଯାହାର ଯଦି ଥିବ ଗୋଟେ ଅ ଗୁହାଳ ଫୁହାଳ ଥିବ ଗାଈ ରଖିଥିବେ ସେମାନଙ୍କର ପ୍ରାୟ ଚାଳ ଟିକେ ଦେଖ ଦେଖିବାକୁ ମିଳୁଛି ନହେଲେ ଚାଳ ଘର ବି ଗାଁରୁ ଲୋପ ପାଇଗଲାଣି।
ହଁ କାରଣ ସରକାର କରିଦେଲା ଇନ୍ଦିରା ଆବାସ। କରିଦେଲା ତା ଛଡା ଆହୁରି କେତେ କଣ କଣ କଣ ସବୁ କରିଦେଲା। ତ ଲୋକ ସେଇଥିରେ ଇଏ କରିବେ ଆଉ କାହିଁକି ଚାଳ ଘରେ କାହିଁକି ରହିବେ।
ହଁ ସେଥିପାଇଁ ଚାଳ ଘର ଆଉ ନାହିଁ। ଗାଁରେ କିନ୍ତୁ ସେ ଚାଳ ଘରର ମଜା। ଗୋଟେ ନିଆରା ଆ ମାନେ ରଜରେ ଯେତେବେଳୁ ମୁଁ ଆମ ଘର କଥା କହୁଛି। ଆଗରୁ ଆମର ମାଟି ଘର ଥିଲା ବର୍ତ୍ତମାନ ଆମର ଅ ଦୁଇ ହଜାର ହଜାର ଉଣେଇଶ କୋଡ଼ିଏଠୁ ଆମର ମାନେ ଆମେ କୋଠା ଘରକୁ ସି୍ଫ୍ଟ ହେଇଗଲୁ।
ହୁଁ।
ସେତେବେଳେ ମୁଁ କହିବି ଆଉ ଗୋଟେ କଲ୍ କଲେ ଆପଣ ଏଇ ସାଙ୍ଗେ ସାଙ୍ଗେ ଜଷ୍ଟ ମୁଁ କହୁଛି ଆପଣଙ୍କୁ ସେ କାହାଣୀଟା ବଢ଼ିଆ ଲାଗିବ।
ହେଲା କି?
ହଁ ହଁ ସେଇଟା ତମେ କରିବ।
ନା ନା ମୁଁ କରିବିନି ମୋର ଟ୍ୟାକ୍ସ ଆସିନି ଆପଣ କରିବେ।
ହୋଉ।
ହୋଉ କାଟନ୍ତୁ।